ହ୍ୟାଲୋ। ନାଇିକ ଭାତ ଡାଲି ଭ ଭାତ ଡାଲି ଆଉ ପୋଟଳ ଆଳୁ ଭଜା। ହଉ ନାଁ ଆଉ ମିକ୍ସର ପିଆଜ।
ସକାଳେ
ସକାଳେ ଖାଇଛି ରୁଟି ଆଉ
ହଁ ରୁଟି ଗୁଗୁନି। ହଁ। ଆଁ।
ତୁ କଣ ଖାଇଛୁ?
ମୁଁ ବି ସେଇ ଭାତ, ଡ଼ାଲି, ଭଜା। ଆମ୍ବ। ମିକ୍ସଚର୍ ପିଆଜ। ଲେମ୍ବୁ ଖଟା ଏଇ ସବୁ ଆଉ। ହଁ ମତେ ଟିକେ ଜର ଟା ହେଇଯାଇଛି ନା ପାଟିକି ଭଲ ଲାଗୁନି। ମୁଁ ଟିକେ ଟିକେ ଖାଇଲିି ଆଉ। ଜର ହେଇଯାଇଛି ପାଟିକି କିଛି ଭଲ ଲାଗୁନି ଖାଇବାକୁ। ପାଟି କିଛି ଭଲ ଲାଗୁନି ଖାଇବାକୁ ଆଉ। ହୁଁ। ହଁ। ହଉ ତୁ ଯା ଦେଖିଚାଇଁ ଭଲରେ ଭଲରେ ଯିବୁ ପହଞ୍ଚିଲେ ଫୋନ କରିବୁ ମାନେ ହଷ୍ଟେଲରେ ପହଞ୍ଚିଲେ ଫୋନ କରିବୁ।
ଆଉ ଘର ହେରିକା ଝାଡୁ କଲୁଣୁ?
ଆଁ।
ଘର ଝାଡ଼ୁ କଲୁଣି?
କରିନି ଆଉ ଯାଉଛି ଯିବି ଘର ଝାଡୁ କରିବି। ଗାଈ ଖାଇବାକୁ ଦେଇଥିଲି ମେଢି଼ଆ ଫେଡି଼ଆ ସବୁ ଧୁଆ ଧୁଇ କରିମି। ହଉ। ଓ ନହେଲେ ମୁଇଁ ଉପମା
ତାକୁ ଫୋନ କରିକି କହିଦଉନୁ ଝିଅ ହାତରେ ପଠେଇଛି ଏଇ ଇଏ ଫୁଲ ହେରିକା ବୋଲି ବାହାର କରିକି ଖାଇଦବୁ।
ଖାଇଦେବୁ।
ତୁ ଫୋନ କରିକି କହିଦବୁ କହିବୁ ଦେହ ତ ଭଲ ନଥିଲା ଆଉ କରି କରିପାରିଲିନି ଅଧିକ ଯେତିକି ଦେଇଛି ଖାଇବ ଆଉ।
ହଁ ମୁଁ ରାତି କହିମି ଆଉ।
ହଁ।
ଓହୋ। ହଉ। ଆଚ୍ଛା ପିଲାମାନେ କଟକ ଆସିବେ ଏକ୍ଜାମ୍ ଦବାକୁ।
ମନା କଲେ ବା କହିଲେ କଟକ ଆସିବେନି ସେ କୋରାପୁଟ ରେ ଦେବେ ସେଲେନ୍ ମେଡି
ହୁଁ ମୁଁ ଭଲ ତାଙ୍କ ପାଖ ହବ। ଅଉରା ଏତେ ଆସିବେ।
ହଁ ଏତେ ଏତେ ବାଟ ଆସିଲେ ଯାହା ହଉ ବସ୍ ଟ୍ରେନ ମାନଙ୍କର ଫାଇଦା।
ଆଉ।
ଆଉ।
ଆଉ ଦି ତିନି ମାସେ ରହିଲା ଏକ୍ଜାମ୍ ଫେରେ ଫାଇନାଲ ଏକ୍ଜାମ୍ ଟା ଆଉ।
ଜାନୁୟାରୀ ଡିସେମ୍ବର ଲାଗି।
ଜାନୁଆରୀ ନା ଡିସେମ୍ବର ରେ ହବ।
ଡିସେମ୍ବର ରେ।
ଡିସେମ୍ବର ଲାଷ୍ଟ ନା ଡିସେମ୍ବର ଫାଷ୍ଟ।
ଡିସେମ୍ବର ଲାଷ୍ଟ ନୁହୁଁକି।
ଆଉ ଫୋନ୍ କରିଥିଲୁ ନା ଛୁଆଙ୍କ ପାଖକୁ ସବୁ।
ହଁ କହିଚି ତ। ହୋଉ ତାହଲେ ସାଙ୍ଗେ ସାଙ୍ଗେ ଫୋନ୍ କରିଦେବି ନହଲେ ମୁଁ
ଆସିବେନା ଟିକେ ତତେ ସେଠି ପହଞ୍ଚିଲେ ନବାକୁ ଆସି
ହଁ ଆସିବେ।
ଆଁ
ଆସିବେ ନା ଆସିବ କହିଚି ହଁ କଲା।
ହଁ ତୋ ଦିଦିଙ୍କୁ ନହେଲେ କହିଦେ।
ସିଏ ତ ସେତିକି ବେଳେ ସକାଳେ ଝାଡୁ ହେରିକା କଲେ
କଣ ହେଇଚି?
ମୁଁ କହିଲି ‌ସକାଳୁ ପହଞ୍ଚୁ ପହଞ୍ଚୁ ସେ ଝାଡୁ କରୁଥିବେ।
ହଁ।
ଫୋନ୍ କରିବି ଆଉ କବାଟ ଖୁଲି
ଝାଡୁ ଏଇନା କରୁଚନ୍ତି।
ଏବେ ନୁହେଁ ଲୋ କାଲି। କାଲି ପହଞ୍ଚିଲା ବେଳେ ସାଢେ ଛଅଟା ସାତଟା
ହଁ। ଆଉ ଭାଇ କିି କହିଥିଲୁ ନା?
ତୁମେ ଜଣେତ ସକାଳେ ଭଡିଓ କଲ କରିଥିଲେ। କେତେବେଳେ କଣ ବସ୍ ଅଛି? ମୁଁ କହିଲି ଛଅଟାରେ କହିଲେ ଏତେ ଶୀଘ୍ର କଣ ମୁଁ କହିଲି ଏଟା ଫାଷ୍ଟ ବସ୍ ଟା ଶୀଘ୍ର କ ପହଞ୍ଚିବ ମୁଁ କହିଲି ସେ ସାଢେ ଛ‌ଅଟା ନା କି ଛଅଟା ପନ୍ଦର ଏମିତି ତ ଲେଖିଚି ସେ ଟିକେଟ୍ ରେ କହିଲେ ଏତେ ଶୀଘ୍ର ମୁଁ କହିଲି ହଁ ମୁଁ କହି ହୋଉ ବସ୍ ରେ ରହିଥିବ ଭାଇ ଯେତେବେଳେ ଉଠି ଆସିକି ନେବେ ଆଉ।
ହେଲେ କଣ ଭାଇ ସାତଟା ବେଳକୁ ଉଠିବେନି କି?
ନାଁ ଆଜି ଭିତରେ ନାନୀ ଆଠଟା ରେ ଭିଡିଓ କଲ୍ କରିଥିଲା ଭାଇ ଶୋଇ ଥିଲେ।
ହଁ। ଆଠଟା ପର୍ଯ୍ୟନ୍ତ ଶୋଇଥିଲେ।
ନାଁ ଆଜି ତ ସଣ୍ଡେ ଅଛି ଆଉ
କଣ ହେଇଛି?
ମୁଁ କହିଲି ଆଜି ସଣ୍ଡେ ପାଇଁ ବୋହୁତ ଶୋଇ
ହଁ ହେ ସଣ୍ଡେ ପାଇଁ ଶୋଇପଡିଥିଲେ ଆଉ। ତା ଶାଶୁ ଶଶୁର କୋଉ ଦିନ ଗାଁକୁ ଆସିବେ କି?
କେଜାଣି ଇଆ ଭିତରେ କେଉଁ ଦିନ ଆସିବେ ନଡିଆ ଛେନା ହେରିକା ପଳେଇ ଆସିବେ ତ ସବୁ ଗାଆଁ କୁ କାହିଁକି କିଏ କରିବ ମୁଁ ଏକାଟିଆ ଲୋକକୁ ପାରିବିନି। ସେଥି କଣ ନଡ଼ିଆ ଛେନା ବି
ହଁ।
ତା ଖାଲି ଛେନା ଦେଲେ, ଖରା ଦିନରେ କୁଆଡେ ଖରାପ ବରାପ ହେଇଯିବ ବୋଲି ମୁଁ ପୁର କରି କି ଦେଇଦେଇଚି, ଖାଇବ ତମର ଆଉ।
ହଁ ମୁଁ ରାତିକି କଲ୍ କରିବି।
ହଁ। ଆଉ ଫୋନ୍ କରିଦଲା, କହିଲା ଆଇଲୁ ତ। କମିନାନୀ ପାଇଁ ନୋଟ ଗୁଡା ନେଇ ଆସିଲୁ ନି? ହଉ ନାଇଁ, ମୋର ଆଉ ମନେ ନାହିଁ, ଛୁଟି ତ ହେଇଗଲା ତାପରେ ତମେ ହ ପଳେଇ ଆସିଲ ହେ ହଉ ହଉ ଏଥର ଗଲେ ସୁଧା ନ ଆସ ବଲ ସୋର
ତୋ କତିରେ ଅଛି?
ହଁଛ କିନ୍ତୁ ମୋରଟା ସବୁ ନେଇ ଯାଇଛନ୍ତି, ନିରୁପମା ଦିଦି ନେଇଯାଇଥିଲେ । ପଢିବା ପାଇଁ ତାଙ୍କର ବ ପାଇଁ ଆଣିନି, ତାଙ୍କୁ କହିଲେ ଆଣିକି ଦେବେ।
ହୁଁ ହୁଁ ।
ହ ଏ ତ କଲେଜ ବ୍ୟଗ ଟା ଯେତିକି ପସେଇଛି ନୋଟସ ହେରିକା କାନ୍ଧ ଟେକି ହଉନି, କାନ୍ଧ ପୁରାବଥା ହେଇଯାଉଛି । ଛକ ପଜନ ଚାଲି ଚାଲିଆଇଲି, ସେଥିରୁ କଥା ହେଇ
ଏତେ ନୋଟ କାହିଁ ପୁରେଇଛି?
ଆଉ ନୋଟସ କିଛି ଆଣିଥିଲି କି, ଦିଟା ଆଣିଥିଲି ଆଉ ଏଟା ସେଠି ବେଶୀ ରେଟ ନେଇ ଆଉାଲା ଆଉ ପ୍ରୋସିଜିର ଲେଖିଥିଲେ, ଆସନମେଣ୍ଟ ଲେଖିଥିଲେ ଏଇଟା ସବୁ ନେଇଯାଇଛ ଆଉ କଣ କରିବୁ? କଲେଜେ ଦରକାର ନା ନହଲେ ହବ
ହଁ
ପେନ ପକଟ ଏଠି ପନ୍ଦର ଟଙ୍କାରେ କିଣି ଥିଲି, ସେଠି ଚାଳିଶ ଟଙ୍କା। ସେ ମେଡିକାଲ ବାହାରେ ଏମିତି ଚାଳିଶ ଟଙ୍କା
ହଁ ଆଉ ପେନ ହେରିକା ନେଲୁ ନା
ହଁ ପେନ୍ ପେନ୍ସିଲ୍ ସ କଟର ଆଣି ନଥିଲି, ମନେନଥିଲା କଟର ସ୍କେଲ ଲାଷ୍ଟକୁ ପସେଇଲି। ସେ ଡ୍ରେସିଂ ଟେବୁଲ ଉପରେ ଦେଖିଲି ଥୁଆ ହେଇଛି ବୋଲି।
ଆଉ ଦିଟା ତ ଜରିରେ ପୂରେଇଥିଲୁ, ପିଠା ନେଲୁଣି
ପୁଅ କହିଲା ଦି ସବୁ ନେଇଗଲୁ, ମୋ ପାଇଁ କିଛି ରଖିଲୁ ଦିଟା ରଖତା ଗଲୁ ମୁଁ ଦିଟା
ଓହୋ, ସେ ଗୋଟେ ଖାଇଲା, ଆଉ ଗୋଟେ ଅଛି ମୁଇ ନିଜ ମାଆକୁ ଦେଇଦବୁ।
ହୁଁ । ହଉ ତୁ କାଟିଦେ, ଆଉ ଥରେ କର ।
ତୁ ତ ପଳେଇଲୁଣି ତ ଲଗେଇ ଆସୁନି, ତୁ ଲଗାଁ
ଏବେ କିଏ ଲଗେଇ ଦେଲା?
ଏବେ ଯୋଉ ଲଗେଇଛି ନା
ନା ତୁପା ଲଗେଇଥିଲୁ।
ହଉ ର
ସେ ନମ୍ବର ଟା ଖାଲି ପଠାଅ ମତେ ଆଉ ନହେଲେ ପୁଅ ଆସୁ କରିବୁ ।